ହ ହ୍ୟାଲୋ।
ହୁଁ ହଁ।
ହଁ କୁହ?
ଆଉ କଣ କରୁଛନ୍ତି?
ହଁ ବସଛି ତମେ
ହୁଁ ମୁଁ ବି ବସିଛି।
ଆଛା ଠିକ୍ ଅଛି ତ ଆମେ ଆମ ପର୍ବ ଉପରେ ଟପିକ୍ ଥିଲା ତ ସେଇ ଉପରେ ହିଁ କଥା ହେବା।
ହୁଁ।
ତ ରଥଯାତ୍ରା ତ ଏବେ ପାଖେଇ ଆସିଲାଣି ତ ରଥଯାତ୍ରା ଉପରେ ତମର କଣ ଧାରଣା ଅଛି କହିଲ।
ଓ ମେନଲି ରଥଯାତ୍ରା ତ ଆମର ଜଗଦରନାଥ ଜଗନ୍ନାଥ ବଳଭଦ୍ର ତାଙ୍କ ଭାଇ ବଳଭଦ୍ର ଏବଂ ତାଙ୍କ ଭଉଣୀ ସୁଭଦ୍ରାଙ୍କୁ ନେଇ ପାଳନ କରାଯାଇଥାଏ। ଜଗନ୍ନାଥଙ୍କ ପୁରୀଧାମରେ ଜଗନ୍ନାଥ ବାସ କରନ୍ତି ଏବଂ ଆଙ୍କ ଭକ୍ତ ମାନଙ୍କୁ ଦେଖିବାକୁ ପଥ ଉପକୁ ଓହ୍ଲାଇ ଦନ୍ତି ବଡ ଦାଣ୍ଡରେ ଭକ୍ତ ମାନଙ୍କୁ ତାଙ୍କର ପ୍ରତ୍ୟକ୍ଷ ଅର୍ଶନ ଦିଅନ୍ତି ଏହା ଦ୍ଵାରା କୋଟି କୋଟି ଭକ୍ତ ସେମାନଙ୍କ ଆରାଧ୍ୟ ଯ ଜଗତରନାଥ ଜଗନ୍ନାଥଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି ଏବଂ ଯୋଉମାନେ ବି ଜଗତରନାଥ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ସେମାନେ ଜାଣିଥିବେ ଜଗାକୁ ଦେଖିଲେ ମନ କେତେ ଆନନ୍ଦ ଓ ପ୍ରଫୁଲ୍ଲିତ ହୋଇଥାଏ ତ ମୁଁ ଆଜି ଯାଇଏ କେବେ ରଥଯାତ୍ରାରେ ପୁରୀ ଯିବାକୁ ସୁଯୋଗ ପାଇନି କିନ୍ତୁ ଆମ ଖଲିକୋଟ ରେ ବି ଜଗନ୍ନାଥ ମନ୍ଦିର ରହିଛି ଯାହା କୁ ଆମ ଓଡିଶା ର ଜଗନ୍ନାଥ ମନ୍ଦିର କାରଣ ଜଗନ୍ନାଥ ଆମ ଖଲିକୋଟ ପୁରୀ ଜଗନ୍ନାଥ ମନ୍ଦିର ପରି ଆମ ଖଲିକୋଟ ରେ ମଧ୍ୟ ଗୋଟେ ଜଗନ୍ନାଥ ମନ୍ଦିର ରହିଛି ଯୋଉ ଯୋଉଠି କିି ଜଗନ୍ନାଥଙ୍କୁ ପୁରୀ ଯିବାକୁ ତ ଏତେ ସୁଯୋଗ ମିଳେନି ଯେହେତୁ ପୁରୀ ଖଲିଗୋଟୁ ବହୁତ ଦୂର ତ ମୁଁ ଖଲୋରେ ହିଁ ଜଗାକୁ ଦର୍ଶନ କରିଦିଏ ତ ଖଲିଗୋଟରେ ମଧ୍ୟ ଜଗନ୍ନାଥ ରଥଯାତ୍ରା ଉତ୍ସବ ପାଳନ ହୁଏ ଆଉ ଅକ୍ଷୟ ତୃତୀୟ ଦିନ ଜଗନ୍ନାଥଙ୍କ କାମ କ ମାନେ ରଥ ତିଆରି କରିବ। କାଠ ଅଣା ଯାଇଥାଏ ତାର ଶୁଭାରମ୍ଭ ହଁ ତ ସେଦିନ ଅକ୍ଷୟ ତୃତୀୟ ଦିନ ସେଦିନ ଶୁଭମ୍ ଏବଂ ସେଦିନ ଜଗନ୍ନାଥ ଜଗନ୍ନାଥଙ୍କ ସେବକ ମାନେ ପୁରୋହିତ ମାନେ କିଛି କାଠ ନେଇ ଜଗନ୍ନାଥଙ୍କର ଆଜ୍ଞା ମାଳ ପାଇଁ ତ ରଥ କାମ ପାଇଁ ସେଦିନଥ ଶୁଭାରମ୍ଭର ବହୁତ ଧୂମଧାମ ରେ ପାଳନ କରାଯାଇଥାଏ ରଥ ଯାତ୍ରା।
ସାଉଣ୍ଡ କଟୁଛି ସାଉଣ୍ଡ କଟୁଛି।
ଏହାକୁ ମହାରଣା ମିସ୍ତ୍ରୀ ମାନେ ମହାରଣା ମିସ୍ତ୍ରୀ ମାନେ କରିଥାନ୍ତି ରଥ କାର୍ଯ୍ୟ ଭଏସସ୍ ଶୁଭୁଚି। ଶୁଭୁଚି ତ? ହଁ। ତ ମହାରଣା ମିସ୍ତ୍ରୀ ମାରି କାର୍ଯ୍ୟ କରିଥାନ୍ତି ଆ ଜଗନ୍ନାଥଙ୍କ କୃପାରୁ ଉମ ଏତେ ବର୍ଷକୁ ବର୍ଷ ଏ ବହୁତ ପରିଶ୍ରମ କରିବା ଦ୍ଵାରା ଏହି ରଥ କାର୍ଯ୍ୟ ସମାପ୍ତ ହୋଇଥାଏ, ବାକି ରଥଯାତ୍ରାରେ ଅ ରଥଯାତ୍ରାରେ ସୁନାବେଶ ବାହୁଡା ଏପରି ତିନୋଟି କିଛି ମାନେ ଥାଏ ଗୁଣ୍ଡିଚା ଦିନ ରଥଯାତ୍ରାକୁ ଅ ଉମ ଜଗନ୍ନାଥ ଶ୍ରୀ ଜଗତରନାଥ ଜଗନ୍ନାଥ ତାଙ୍କ ରତ୍ନ ବେଦୀରୁ ଅ ତାଙ୍କ ରତ୍ନ ବେଦୀ ରୁ ବଡଦାଣ୍ଡକୁୁ ଆସନ୍ତି, ତ ପଣ୍ଡା ମାନଙ୍କ ସହିତ କୋଟି କୋଟି ଜନସଂଖ୍ୟା ମାନେ ଜନସାଧାରଣ ଭକ୍ତ ମାନେ ଜଗାକୁ ଅ ବଡଦାଣ୍ଡରୁ ବଡଦାଣ୍ଡରୁ ତଳ ତଳ ସ୍ତରକୁ ଝିକିକି ଆଣନ୍ତି, ତାପରେ ତଳସ୍ତରରେ ଜଗନ୍ନାଥ ରହନ୍ତି ପନ୍ଦର ଦିନ, ତ ଗୁଣ୍ଡିଚା ଗୁଣ୍ଡିଚାରେ ଉପର ସ୍ତରରୁ ତଳ ସ୍ତରକୁ ଝିକିକି ଆଣନ୍ତି ତ ରୁହନ୍ତି ତଳେ, ତ ପନ୍ଦର ଦିନ ପରେ ସା-ସାତ ଦିନ ପରେ ମାଉସୀ ଘରକୁ ଯାଆନ୍ତି ଜଗନ୍ନାଥ। ହୁଁ ଗୁଣ୍ଡିଚା ମନ୍ଦିର ହଁ। ମାଉସୀ ମା ମନ୍ଦିରକୁ ଯାଆନ୍ତି, ମାଉସୀ ଗୁଣ୍ଡିଚାଙ୍କ ଘରକୁ ନେଇ ସେ ମାଉସୀଙ୍କ ଘରକୁ ତ ସେଠି ପୋଡପିଠା ଖାଆନ୍ତି, ମାଉସୀ ଅ ତାଙ୍କ ଜଗାଙ୍କ ପାଇଁ ପୋଡପି ଠା ରସାବଳି ଏମିତି କିଛି କରିଥାନ୍ତି ଅଧିକରେ ପୋଡପିଠା ହିଁ ଖାଇବାକୁ ଯାଆନ୍ତି, ତ ଜଗା ତା ଜଗନ୍ନାଥ ତାଙ୍କ ମାଉସୀଙ୍କ ଘରେ ପୋଡପିଠା ଖାଇ, ମାଉସୀଙ୍କ ଘର ମାନେ ପୁଣି ବାହୁଡାରେ ବାହୁଡା ଦିନ ଉ ଉପରକୁ ବଡ ଦାଣ୍ଡକୁ ଫେରନ୍ତି। ତାପରେ ପୁଣି ବଡଦାଣ୍ଡରେ ଜଗନ୍ନାଥଙ୍କର ସୁନାବେଶ ଉତ୍ସବ ପାଳନ ହୋଇଥାଏ, ସୁନାବେଶରେ ଜଗନ୍ନାଥଙ୍କର ଆମର ଜଗତରନାଥ ଜଗନ୍ନାଥ, ସୁଭଦ୍ରା ଏବଂ ବଳଭଦ୍ରଙ୍କର ଯେତେ ଅଳଙ୍କାର ମାନ ରହିଛି ସବୁ ପରିଧାନ କରନ୍ତି। ସେଇ ଦୃଶ୍ୟକୁ ଯିଏ ଦେଖିଚି ସତେ ଯେପରି ଏମିତି ଲାଗେ ମାନେ ସ୍ଵର୍ଗର ଅପସରା ମାନେ ମଧ୍ୟ ସେଇ ଦୃଶ୍ୟ ଆଗରେ ଫିକା ପଡିଯାଆନ୍ତି, ଆମ ଜଗନ୍ନାଥ ଏତେ ସୁନ୍ଦର ଦେଖା ଯାଆନ୍ତି ଆମ ଜଗନ୍ନାଥ ହଉଛନ୍ତି ଅ ଜଗନ୍ନାଥ ରଙ୍ଗରେ କଳା କିନ୍ତୁ ତାଙ୍କ ମୁଖମଣ୍ଡଳକୁ ଥରେ ଦେଖିଦେଲେ ଆ ବାର ବାର ଦେଖିବାକୁ ଇଚ୍ଛା ହୋଇଥାଏ ଏମିତି କିଛି ତାଙ୍କ ଆଖିରେ ଯାଦୁ ଥିଲା ଭଳି ଲାଗେ, ମୁଁ ନିଜେ ଯାଇଛି ଜଗାଙ୍କୁ ଦେଖିବା ପାଇଁ ତ ନିଜେ ଅନୁଭବ କରିଛି କି ଜଗାର ଆଖିରେ କିଛି କୁହୁକ ଅଛି, ଯେତେବେଳେ କି ମୁଁ ଥରେ ଯାଇଥିଲି ଦେଖିବା ପାଇଁ ତ ମୋ ମନ ମାନିଲାନି ପୁଣି ଥରେ ଜଗା ତା ପାଖକୁ ଟାଣି ନେଇଥିଲା ତ ପୁଣି ଥରେ ମୁଁ ଯାଇଥିଲି ତ ଏଇଥିରୁ ମୁଁ ବୁଝି ଯାଇଥିଲି କି ଜଗାର ଆଖିରେ କୁହୁକ ଅଛି ଥରେ ଦେଖିଲେ ବା ଯେତେ ଥର ଦେଖିଲେ ବି ତାକୁ ପୁଣି ଥରେ ଦେଖିବାକୁ ଇଚ୍ଛା ହୋଇଥାଏ, ଏମିତି ଗୁଣ୍ଡିଚା ବାହୁଡା। ମୁଁ ଆମ ଖଲିକୋଟରେ ଯେହେତୁ ହୁଏ, ଗୁଣ୍ଡିଚାରେ ସେତେ ମାନେ ସେତେ ଆଗ୍ରହ ଲାଗେନି କାରଣ ଗୁଣ୍ଡିଚାରେ କେବଳ ରଥ ଭିଡି ଭିଡି ଆଣାଯାଏ, ତ ବାହୁଡାରେ ମୁଁ ଯାଏ ନହେଲେ ସୁନାବେଶ ରେ ଯାଏ କାରଣ ସୁନାବେଶ ଦେଖିବାକୁ ମୋର ବହୁତ ଇଚ୍ଛା ଥାଏ ଜଗାକୁ ଅଳ ଙ୍କାର ନୂଆ ପୋଷାକ ସବୁ ସଜା ଯାଇଥାଏ ଏବଂ ସେଇଠି ସବୁ ଜଗନ୍ନାଥଙ୍କ ଚାରିପାଖରେ ଚନ୍ଦନ ଆଉ ତୁଳସୀର ବାସ୍ନା ଅ ଏତେ ମହକୁଥାଏ ସତେ ଯେମିତି ଲାଗୁଥାଏ କି ଜଗା ସ୍ଵୟଂ ତମ ସମ୍ମୁଖରେ ଅଛନ୍ତି ଏବଂ ତାକୁ ପ୍ରତ୍ୟକ୍ଷ ଦର୍ଶନ କରୁଛେ, ଏମିତି କିଛି ରହିଥାଏ ଏବଂ ଜଗାକୁ ଦର୍ଶନ କରିବା ପରେ ଏ ବଡ ଦାଣ୍ଡରେ ରହିବାକୁ କେତେ ସମୟ ରହି ଜଗାର ଦର୍ଶନ ପାଇଁ ନିଜ ମନର ଅଭିଳାଷ ଯାହା ଥିବ ଜଗା ପାଖରେ କୁହାଯାଏ, ମୁଁ ଯେ ଏତିକି ଶୁଣିଛି ସମସ୍ତେ କହନ୍ତି ଜଗା ବହୁତ ଗାଲୁଆ ଠାକୁର, ତାକୁ ଯଦି ଆମେ ଜଗା ମାନେ କାନ୍ଦିକି ଯଦି କହିବା ଜଗା ଏଇଟା ଆମର କରିଦିଅ ଏମିତି ହଉଛି ସେମିତି ଜଗା ଶୁଣେନି, ତ ଯଦି ଆମେ ଜଗାକୁ ଜୋର କରି କହ କୁହା କହିବା କି ଜ ଗ ମୋର ସେଇଟା ଦରକାର ମତେ ତୁ ଦବୁ କି ନାଇଁ? ତ ଏମିତି କିଛି କହିଲେ ଅଭିଯୋଗ କଲେ ଜଗା କାଳେ ତା ଭକ୍ତର ଡାକ ଜଲଦି ଶୁଣେ ବୋଲି କେତେ ଜଣ ଆମର ମାନେ ମତେ ବଡ ଲୋକ ମାନେ ମତେ କହିଥିଲେ କେହି ଜଣେ ବାକି ତମେ କେମ ତି ରଥଯାତ୍ରା ବିଷୟରେ ତମେ କଣ ଜାଣିଚ?
ରଥଯାତ୍ରା ତ ପ୍ରଧାନ ଜଗନ୍ନାଥ ଟେମ୍ପଲରେ ପାଳନ ହୁଏ, ସମଗ୍ର ଭାରତ ବିଶ୍ୱରୁ ଭକ୍ତମାନେ ଆସନ୍ତି, ଆଉ ରଥଯାତ୍ରା ଓଡ଼ିଶାର ସବୁ ବଡ଼ ପର୍ବ ମଧ୍ୟରୁ ଗୋଟିଏ, ଏହା ପ୍ରତିବର୍ଷ ବ-ବ-ବହୁ ତ ଧୁମଧାମରେ ପାଳନ ହୁଏ, ଏଇଗୁଡ଼ା ଏଇ ରଥଯାତ୍ରା ପାଇଁ ଆମର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏଇ ତିନି ଦେବଙ୍କ ରଥ ବସାଯାଏ, ତିନୋଟି ବଡ଼ ରଥ ତିଆରି ହୁଏ ଭକ୍ତମାନେ ରଥକୁ ଦୌଡ଼ି ଟାଣନ୍ତି ରଥ ଗୁଣ୍ଡିଚା ମନ୍ଦିରକୁ ଯାଏ, ଏ -ଏହାକୁ ପ ମାଉସୀ ମା ମାଉସୀ ଘରବି ଘର କୁହାଯାଏ, କିଛିଦିନ ପରେ ପୁଣି ଫେରିଆସନ୍ତି ବାହୁଡ଼ା ଯାତ୍ରା, ଏଇ ପର୍ବ ଆମର ଜୁନ୍ ଜୁଲାଇ ମାସରେ ହୁଏ।
ହୁଁ।
ଏହାର ମହତ୍ବ ହଉଚି ଏହା ଭ କ୍ତି ଓ ଏକତାର ପ୍ରତୀକ ରଥ ଟାଣିଲେ ପୁଣ୍ୟ ମିଳେ ବୋଲି ବି-ବିଶ୍ୱାସ ବି ମଧ୍ୟ କରାଯାଏ, ଲକ୍ଷ ଲକ୍ଷ ଲୋକ ଏହି ପର୍ବରେ ଯୋଗଦାନ କରୁଛନ୍ତି, ଯେତେବେଳେ ଆମର ରଥଯାତ୍ରା ହୁଏ ରଥଯାତ୍ରା ଦିନ ମାନେ ଆମ ଖଲିଗଡ଼ ଖଲିଗଡରୁ ତ ଆମ ଏରିଆରେ ହିଁ ଲୋକ ଯାଆନ୍ତି, ପୁରୀରେ ବହୁତ ଅଁ ଦୂର ଦୂର ଜାଗାରୁ ଲୋକ ଆସିଥାନ୍ତି ସେ ଜ-ଜଗାକୁ ଦର୍ଶନ କରିବା ପାଇଁ, ଯେହେତୁ ବାହାରକୁ ଜଗା ଆସନ୍ତି ତ ସେଇ ଟାଇମରେ ଲୋକମାନେ ବାହାର ଦୂର ଦୂର ଜାଗାକୁ ଆସନ୍ତି ଯେ, ରଜାର କଣ ଜଗାଙ୍କ ଦର୍ଶନ କରିବା ପାଇଁ, ଜଗାଙ୍କ ଦର୍ଶନ ପାଇଲେ କୁଆଡେ ଅଁ କିଛି ପାପ ନଷ୍ଟ ହୁଏ ବୋଲି କୁହାଯାଏ। ଆମର ଜଗନ୍ନାଥଙ୍କ ହଁ ଲ ଜଗନ୍ନାଥଙ୍କ ରଥର ନାମ ହେଉଚି ନନ୍ଦିଘୋଷ ତାର ହା ହାଇଟ୍ ହେଉଚି ଆମର ଚଉରାଳିଶ ପଏଣ୍ଟ ଟୁ ଫିଟ୍ ଏମିତି କିଛି ଅଛି ଆଉ ବାକି ସୁଭଦ୍ରାଙ୍କର ଦ୍ରୋପଦଳନ ତାଙ୍କର ବି ହାଇଟ୍ ହୋଉଚି ତାଙ୍କ ରଥର ହାଇଟ୍ ହୋଉଚି ଫୋର୍ଟି ଟୁ ପଏଣ୍ଟ ଥ୍ରୀ ଏମିତି କିଛି ଅଛି। ଆଉ ଆମର ବଳଭଦ୍ରଙ୍କ ହଉଛି ତାଳଧ୍ୱଜ ତ ତାଙ୍କର ବି କିଛି ଅଛି ଫୋର୍ଟି ଥ୍ରୀ ପଏଣ୍ଟ ଥ୍ରୀ ଫିଟି ଏମା ଏମାନଙ୍କ ସବୁ କଲର୍ ହଉଚି ଆମର ଜଗନ୍ନାଥଙ୍କ ରଥର କଲର ହଉଚି ରେଡ୍ କୁ ୟେଲୋ, ଆଉ ଆମର ସୁଭଦ୍ରାଙ୍କର ହଉଚି ରେଡ କୁ ବ୍ଲାକ୍ ଆଉ ବାକି ଆମର ଅ ଆମର ବଳଭଦ୍ରଙ୍କର ହଉଚି ରେଡ। କୁ ଗ୍ରୀନ୍ ଏମିତିକିଛି ତାଙ୍କ ରଥର କଲର୍ ରହୁଚି ଆଉ ଏଇ ମାନେ ଏଇ ରଥର କଲର ସେଇ ସବୁ ବର୍ଷ ହୁଏ ଆଉ ଏ ହାଇଟ୍ ରେ ହିଁ ହୁଏ। ତାପରେ ଆମର ବାହୁଡ଼ା ହୁଏ
ହୁଁ।
ଦିନ ଆମର ଗୁଣ୍ଡିଚା ମନ୍ଦିରକୁ ପୁଣି ମୂଳ ମନ୍ଦିର କୁ ଫେରନ୍ତି ଆମର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମହାପ୍ରରୁ ତିନି ଜଣ ଯାକ ପୁଣି ଆସନ୍ତି ଗୁଣ୍ଡିଚା ମନ୍ଦିରକୁ ଯେଉଁଠି ତିନୋଟି ରଥକୁ ପୁଣି ଭକ୍ତମାନେ ଦୌଡ଼ିରେ ଟାଣି ଆଣନ୍ତି ଗୁଣ୍ଡିଚା ମନ୍ଦିରକୁ ରଥ ମୂଳ ମନ୍ଦିର କ ମନ୍ଦିରକୁ ଆସେ ମଧ୍ୟରେ ମାଉସୀ ମା ମନ୍ଦିର ରୁହନ୍ତି ଓ ସେଇଠୁ ଅ ପୋଡ଼ପିଠା ଭୋଗ ହୁଏ ଯେଉଁଦିନ ବାହୁ ବାହୁଡ଼ିବେ ତାଙ୍କେ ସେହିଦିନ ମାଉସୀ ମା ମନ୍ଦିର ଯୋଉ ରହିଥାନ୍ତି ତାଙ୍କେ ସେଇଦିନ ତାଙ୍କ ପାଇଁ ପୋଡ଼ପିଠା ଆଉ ଅଁ ଉଁ ପୋଡ଼ପିଠା ହିଁ ତିଆରି କରି ପା ପୋଡ଼ପିଠା ଖାଇକି ଆସନ୍ତି। ଏହା ବାହୁଡ଼ା ଯାତ୍ରାର ଖାସ୍ ପରମ୍ପରା ଏହା ଭଗବାନଙ୍କ ଘରକୁ ଫେରାଇ ଫେରାର ପ୍ରତୀକ ଭକ୍ତମାନେ ଖୁସିରେ ରଥ ଟାଣିକି ତାଙ୍କ ଆଶୀର୍ବାଦ ମାଗନ୍ତି ମାନେ ଆମର ବି ଓଡ଼ିଆ ମାନଙ୍କର ମନା ଯାଏ ଯେ ମାନେ ଆଗରୁ କିଛି ପରମ୍ପରା ବହୁତ ତ ରହିଛି ଯେ ଯଦି ରଥଯାତ୍ରାରେ ଆମ ମାନେ ରଥ ତିନି ରଥର ଦୌଡ଼ିକି ଝିକନ୍ତି ଆମର କିଛି ପ୍ର ପାପ ନଷ୍ଟ ହୋଇଥାଏ ତ ସେଇଥିପାଇଁ ଲୋକମାନେ ବି ଭିଡ଼ ହୋଇଥାନ୍ତି ଅଧିକରୁ ଅଧିକ ଭିଡ଼ ହୋଇଥାନ୍ତି ଯେ ଆମେ ରଥର କଣ ଯେ ରଥ ସେଇ ଜଗନ୍ନାଥ ବଳଭଦ୍ର ରଥର ଦଉଡ଼ିକୁ ଝିକି କିରି ଆମର କିଛି ପାପ ନଷ୍ଟ କରିବୁ ଠିକ୍ ଅଛି ମୋର ଟାଇମ୍ ହେଇଯାଇଚି ତ ମୁଁ ନେକ୍ସଟ କଲ୍ କରୁଚି।
ଓକେ।